ନା ନା ମୁଁ ବ୍ୟସ୍ତ ନାହିଁ ମୁଁ ସେଇ ଯୋଗୁରୁ ତ ଫୋନ କରିଦେଇଛି ଆଉ ଆପଣ ଏବେ କଣ କରୁଛନ୍ତି ଖାଇ ପିଇ ସାରିଲେଣି ଜଳଖିଆ?
ଏଇ ସନ୍ଧ୍ୟାବେଳେ ଟିକେ ଚାହା ବିସ୍କୁଟ ଖାଇଥିଲି ଆଉ ଆଉ ତ ବେଶୀ ଖାଇ ହଉନି କାରଣ ଟିକେ ଗାଧୁଆ ବେଳେ ଖାଇଲା ବେଳକୁ ଦୁଇଟା ବେଳକୁ ତାପରେ ହଜମ ଠିକସେ ହଉନି ତେଣୁ ଏଇ ଚାହା ଟିକେ ବିସ୍କୁଟ ଟେ ଖାଇଦିଏ ଆଉ କାରଣ ଆମର ରାତିରେ ଜଲଦି ଖିଆ ହେଇଯାଏ ସାଢେ ନଅଟ ରୁ ଦଶଟା ଭିତରେ ଆମର ଖାଇଦଉ ଆଉ ସେଥିପାଇଁ ମୁଁ ଚା ବିସ୍କୁଟ ଖାଲି ଖାଇଦିଏ ଆଉ।
ଚାହା ଆପଣ କ୍ଷୀର କ୍ଷୀର ଚାହା ପିଅନ୍ତି ନା ନାଲି ଚାହା ପିଅନ୍ତି?
ନାଇଁ ବେଳେ ବେଳେ କ୍ଷୀର ଚାହା ପିଆଯାଏ ସେ କଥା କଣ ହଉଛି କି ଆଗରୁ ମୁଁ କ୍ଷୀର ଚାହା ଠିକ ସେ ପିଉଥିଲି କିନ୍ତୁ ଏବେ କ୍ଷୀର ଚା ପିଇଲା ବେଳକୁ ମୋ ପେଟ ଗ୍ୟାସ୍ ହଉଛି ତେଣୁ ସେଥିପାଇଁ ମତେ ମନା କଲେ ତ କ୍ଷୀର ଚାହା ପିଅନି ଆଉ ତମେ ନାଲି ଚା ଅଦା ଫଦା ଗୋଲମରିଚ ପଡିକି ମୁଁ ଏବେ ନାଲି ଚା ଟା ବେଶୀ ପିଉଛି କ୍ଷୀର ଚା ବେଳେ ବଳେ ପିଏ କିନ୍ତୁ କ୍ଷୀର ଚାହା ପିଇଲେ ମୋର ପେଟ ଟା ଗ୍ୟାସ୍ ହଉଛି।
ହଁ କ୍ଷୀର ଚାଆ ବି ସବୁବେଳେ ପିଇବା କଥା ନୁହେଁ। ସବୁବେଳେ କ୍ଷୀର ଚାଆ ପିଇଲେ ବି ଭଲ ନୁହେଁ। ଆଉ କ୍ଷୀର ଚାହା ବି ଏବେ ସବୁ କ୍ଷୀର ବି ଭଲ ମିଳୁନି ଯୋଉମାନେ ଗାଈ କ୍ଷୀର ବି ଦଉଛନ୍ତି ସେମାନଙ୍କର ବି ଭଲ। ଆଉ ଆପଣ ଜାଣିଛନ୍ତି ଯୋଉ ମାନେ ଗାଁ ମାନଙ୍କରେ ଯୋଉ ହୁଏ । ମାନେ ଯୋଉ ମାନେ ଯାହାର ସବୁ ଗାଈ ଅଛି ସେ ଯୋଉ ଗୋବର ଗ୍ୟାସ ଯୋଉ ଯୋଉ ଗ୍ୟାସ। ତାକୁ ଜଳାନ୍ତି ଆପଣ ସେ ବିଷୟରେ କିଛି ଜାଣିଛନ୍ତି।
ଗୋବର ଗ୍ୟାସ।
ହଁ।
ନଇ ଗୋବର ଗ୍ୟାସ ଭିତରେ ମୁଁ ବିଶେଷ ଜାଣିନି। କାରଣ ସେ ସବୁ ଇ-ଇ-ତା ଆମେ କରୁନା ଆଉ ମୁଁ ସେ ବିଷୟରେ କହିପାରିବିନି ବେଶୀ।
ହଁ ସେ ଗୋବର ଗ୍ୟାସ ଟା ଯେତେବେଳେ ଜଳେ କଣ କିଛି ଗନ୍ଧ ତ ହୁଏନି ।ମାନେ ଗୋବର ଗୁଡାକ ଯେମିତି ଗନ୍ଧ ହୁଏ। ସେମିତି କିଛି ଗନ୍ଧ ହୁଏନି । କିନ୍ତୁ ସେଥିରୁ ଗୋଟେ ମିଥେନ୍ ଗ୍ୟାସ ବୋଲି ଗୋଟେ ଏ ଗ୍ୟାସଟେ - ଉତ୍ପନ୍ନ ହୁଏ ତାପରେ ସେଇ ଗ୍ୟାସ ଟାକୁ ଆମେ ଯୋଉ ଗୋବର ଗ୍ୟାସ ଟାକୁ ଆମେ ସେଇଟାକୁ ବାୟ ଗ୍ୟାସ ବି କହିଥାନ୍ତି । ଯୋଉମାନଙ୍କ ଙ୍କର ଗାଈ ଅଛି ସେମାନେ ସେ ଗୋବର ଗ୍ୟାସ କୁ ବ୍ୟବହାର କରନ୍ତି। ଆଉ ଆମେ ମାନଙ୍କର ତ ଗାଈ ଫାଇ କିଛି ନାହିଁ ତ ଆମେ ମାନେ ବି ସେଇ ବିଷୟରେ ଜାଣ ବିି ନାହାନ୍ତି ଅଧିକ। ମୁଁ ଯାହା ଶୁଣି- ଥିଲି ସେଇ ବିଷୟରେ।
ଆଚ୍ଛା ଆଚ୍ଛା ମୁଁ କହୁଥିଲି କଣ କି ଆପଣ କାଲି ଘରେ ରହୁଚନ୍ତି? ଇ
ହଁ କାଲି ମୁଁ ଚାରିଟା ବେଳେ ମୋର କିଛି ଟ୍ୟୁସନ ପତ୍ର ବି ନାହିଁ କାଲି ମୁଁ ଘରେ ଅଛି ପୁରା।
ଆଚ୍ଛା। ଆପଣ କାଲି ପାଞ୍ଚଟା ଟିକେ ଚାଲନାହାନ୍ତି, ମୋ ସାଙ୍ଗେ ଟିକେ ଗୋଟେ ଜାଗା ଟିକେ ବୁଲିକି ଆସିବା।
ହଁ ମୁଁ ପଳେଇବି ମାନେ ସେ ଜାଗା ଟା କୋଉଠି କେମିତିଆ କଣ?
ସେଟା ଗୋଟେ ମନ୍ଦିର ସେଠି ଗୋଟେ ମନ୍ଦିର ଆଉ ସେ ମନ୍ଦିରରେ କାଲି ଗୋଟେ ଭୋଜି ଭାତ ଅଛି ଆମର ଆଉ ସେଠି ଖିଆପିଆ ହବ ଆଉ ସେଠି ଭଜନ ଗୋଟେ କାର୍ଯ୍ୟକ୍ରମ ହଉଚି ଦେଖିବା, ଦେଖିକି ତାପରେ ଖାଇ ଇ ଆପଣ ଆସିବେ, ଭଲ ଆପଣ ଗଲେ ପ୍ରଥମେ ଆପଣଙ୍କୁ ଟିଫିନ୍ ଦେବେ ଖାଇବା ପାଇଁ ଆଗେ ଥଣ୍ଡା ପାନୀୟ ବି କରାହେଇି ଦେବେ ଆଉ ତାପରେ ଭୋଜି ଭାତ ହବ ଖାଇ ପିଇ ଆମେ ରାତି ଦଶଟା ବେଳକୁ ଫେରିବା। ଆପଣ ଯଦି ସମୟ ହବ ତାହେଲେ ମତେ କହିବେ, ତାହେଲେ ମୁଁ ଆପଣଙ୍କୁ ସାଙ୍ଗ ତାହେଲେ ନେଇକି ଯିବି।
ହଁ ହଁ, ମୁଁ ହଁ ହଁ ମୁଁ ନିଶ୍ଚୟ ଯିବି। ଆଉ ମତେ ଯାହା ଲାଗୁଚି ଆପଣ ବୋଧେ ବହୁତ ଠାକୁର ଭକ୍ତ । ସେଇ ଯୁଗୁ ରୁ ଆପଣ ଅଧିକ ମନ୍ଦିର ଫନ୍ଦିର ବୁଲୁଚନ୍ତି। ଆଉ ମୁଁ ବି ଏଇ ପହର ଦିନ ଯାଇଥିଲି ମାନେ ରବିବାର ଦିନ ଯାଇଥିଲି କପିଳେଶ୍ଵର। ମାନେ ପୁରୀ କପିଳେଶ୍ଵର ତ ଯାଇନଥିଲି କିନ୍ତୁ ଲିଙ୍ଗରାଜ ମନ୍ଦିରକୁ ଯୋଉ କପିଳେଶ୍ଵର ଟା ଅଛି ସେଇଠିକି ଯାଇଥିଲି । ସେଇଟା ବି ବହୁତ ବହୁତ ଭଲ ଦେଖା ଯାଉଥିଲା। ଆଉ ସେଇ ମନ୍ଦିରରେ ଆମେ ପୁରା ଠାକୁରଙ୍କ ପାଖରେ ଯାଇକି ଦର୍ଶନ କଲୁ। ଆଉ ସେଇଠି ଯୋଉ ଶିବଲିଙ୍ଗ ଅଛି, ସେ ଶିବଲିଙ୍ଗ ପାଖରେ ଗୋଟେ ମାନେ ଗୋଟେ ଛୋଟ କଣାଟେ ଅଛି ସେଇ ସେଇ ଯୋଉ କଣାରେ ମାନେ ଠାକୁର ନିଶ୍ଵାସ ପ୍ରଶ୍ବାସ କରୁଛନ୍ତି ବୋଲି ସେ ନନା ମାନେ କହିଲେ।
ହଁ ସେଇ ଯୋଉ କପିଳ ପ୍ରସାଦ ଗ୍ରାମରେ କପିଳେଶ୍ଵର ଠାକୁର ଅଛନ୍ତି ।ସେ ଗାଁ ଟା ନାଁ ହଉଚି କପିଳ ପ୍ରସାଦ । ସେଟା ଓଲ୍ଡ ଟାଉନ ପରେ ପରେ ସେଟା ପଡିବ। ଆ ଗାଁ ଟା ହଉଛି କପିଳ ପ୍ରସାଦ। ସେଠି ଠାକୁର ଯଉ ଅଛନ୍ତି ପ୍ରଭୁ କପିଳେଶ୍ଵର ସେ ଶିବ ଠାକୁର ତାଙ୍କର ଯୋଉ କହିଲେ ଯୋଉ କଣା- ଛିଃ ବେକରେ ସେ ଠାକୁର ସେବାଟା ନିଃଶ୍ଵାସ ନିଅନ୍ତି। ଦେଖିବେ ଠାକୁରଙ୍କର ଯେତେବେଳେ ପୂଜା ପାଠ ହେଇଥାଏ ଫୁଲ ଫୁଲ ସବୁ ପଡିଥିବ ପାଣି ମାନେ ଜଳ ଲାଗି କ୍ଷୀର ଲାଗି ସବୁ କରାଯାଇଥାଏ ପଡିଥାଏ ସେଆଟେ ସବୁ ଫୋଟକା ସବୁ ବାହିଥିବ, ତ ଠାକୁର ସେପଟେ ନିଶ୍ବାସ ନିଅନ୍ତି।ଆପଣ ସତ୍ ଚିତ୍ତରେ ଯଦି ଠାକୁରଙ୍କୁ ସେଠି ଡାକିବେ ଠାକୁର କପିଳେଶ୍ବର ଆପଣଙ୍କ କଥା ଶୁଣିବେ । ଆପଣଙ୍କୁ ଆପଣଙ୍କ ଯାହା ମନକାମନା କରିବେ ଆ- ହଁ ସେଟା ପୂରଣ ନିଶ୍ଚିତ ହବ, ଯଦି ଆପଣ ଭକ୍ତି ମନ ଚିତ୍ତରେ ଯାଇଥିବେ।
ହଁ ଆମର ତ ଯିବାର ନଥିଲା, ହଠାତ୍ ଆମକୁ ସବୁ ଡାକିଦେଲା ଆମ୍ ମାନେ ପଳେଇଲୁ। ଆମ୍ ମାନେ ଏଗାରଟା ବେଳକୁ ଗଲୁ, ଆସିଲା ବେଳକୁ ହେଇଗଲା ମାନେ ଦିଟା ହେଇଗଲା। ତାପରେ ଆସିକି ଆମେ ସବୁ ଆ ସେଇ ସେଠି ବୁଲାବୁଲି କଲୁ ତାପରେ ସେଇଠି ଯୋଉ ମାନେ ଯୋଉ ଗୋଟେ ପୋଖରୀଟା ଥିଲା, ସେ ମନ୍ଦିର ଭିତରେ ଛୋଟ ପୋଖରୀଟା ପୋଖରୀ ସେଇଟା ଥିଲା ସେଥିରେ ସିଢି଼ ହେଇଥିଲା ପୁରା ତଳକୁ ଯିବା ପାଇଁ ତାପରେ ସେଇଠି ସବୁ ରଙ୍ଗୀନ ରଙ୍ଗୀନ ମାଛ ସବୁ ଛଡ଼ା ହେଇଥିଲା। ସେ ମାଛ ଗୁଡାକ ବି ବହୁତ ବଡ ବଡ ହେଇ ଯାଇଥିଲେ ତାପରେ ସେଇଠି କଇଁଛ ବି ଛଡା ହେଇଚି, ତାପରେ ମନ୍ଦିର ବାହାରେ ବି ଗୋଟେ ଅଛି ଯୋଉ ଗୋଟେ ପୋଖରୀଟେ ଯୋଉଟା ସେଇ ପୋଖରୀଟା ବହୁତ ବଡ଼ ପୋଖରୀଟା ଆଉ ସେଇଠି ଯୋଉ ଖରା ଯୋଉ ଏବେ ଯୋଉ ଖରାରେ ସବୁ ପାଣି ଯୋଉ ଗୁଡାକ ସବୁ ଯୋଉ ଇଏ ହେଇଯାଉଚି ଶୁଖି ଯାଉଚି ତାପରେ ସେଇଥିରେ ଯୋଉ କଉ ମାଛ ଛଡା ହେଇଥିଲା ସେ କଉ ମାଛ ବି ସବୁ ମରି ଯାଇଚନ୍ତି। ତାପରେ ଯୋଉ ଆ ପଥର ଯୋଉ ମାଙ୍କେଡ଼ା ପଥରର ଯୋଉ ହେଇଚି ସେଇଟା ସେଗୁଡାକ ସାଙ୍ଗେ ସାଙ୍ଗେ ତାତି ଗଲା ବେଳକୁ ସବୁ କଉ ମାଛ ଗୁଡ଼ାକ ତା ଭିତରେ ଛଡା ହେଇଥିଲା ସବୁ ତକ ମରିକି ସେଇ ଯୋଉ ପାଣିରୁ ଉପରେ ସବୁ ଯୋଉ କଢ଼ରେ ସବୁ ଲାଗି ଯାଇଥିଲା, ଆଉ ସେ ମାଛକୁ ତ କେହି ନଉନାହାନ୍ତି ସେ ମାଛକୁ କେହି ନିଅନ୍ତିନି କଣ ପାଇଁ?
ଆକ୍ ଚୁଆଲି ସେଟା ଆମର ଜେନେରାଲି ସାଧା ମାଛ ଗୁଡାକ ଖିଆଯାଏ। ଏଠି ଯୋଉ କଲର ମାଛ ଗୁଡ଼ା ଖାଇବା ପାଇଁ କି ଲୋକମାନେ ପସନ୍ଦ କରନ୍ତିନି। କାରଣ ସେଗୁଡ଼ା ସବୁ କୃତ୍ରିମ ଉପାୟରେ ସେ ମାଛ ଗୁଡ଼ା ସବୁ ଇଏ କରାହେଇଚି, ତେଣୁ ଆମର ତ ସାଧା ମାଛ ମା ଯୋଉ କୂଅ ମାଛ ଆମେ ଖାଇବା ସେ ମାଛ ଟିକେ ଟେଷ୍ଟ ଭଲ ଲାଗେନି ଏତେ, ତେଣୁ ସେ ମାଛ ଗୁଡା ଖାଆନ୍ତିନି । ସୋଖିନ ପାଇଁ ସବୁ ମାନେ ଇଏ କରନ୍ତି କିଏ ଘରେ ଆକୁଆରାମରେ ସଜେଇ ରଖନ୍ତି ଆଉ ଏବଂ ଏଇ ଠାକୁର ମନ୍ଦିର ପୋଖରୀରେ ସେଗୁଡା ସବୁ ଛାଡନ୍ତି ଆଉ ଅନ୍ୟ କୌଣସି ଜାଗାରେ ସେଟା କଉ ଚାଷ କରାଯାଏନି, ଏଇଟା ଠାକୁର ମନ୍ଦିର ଫନ୍ଦିର ପୋଖରୀ ସବୁ ଛାଡନ୍ତି।
ହଁ ତାପରେ ଏବେ ସବୁ ସେଇଠି ସବୁ ଶିବଲିଙ୍ଗ ମାନେ ଯୋଉ ମାନେ ସ ଯୋଉ ପିତଳର ଯୋଉ ଶିବଲିଙ୍ଗ ସବୁ ଦିଆ ହେଇଥିଲା ସେଇଠି ମେଞ୍ଚେ ଶିବଲିଙ୍ଗ ଗୋଟେ ଗଛ ମୂଳରେ ଥିଲା ତାପରେ ସେଇଠି ଗୋଟ ଗୋଟେ ଲୋକଟେ ସବୁବେଳେ ଏ ସେଇ ନନା ମାନେ ହଇ କହୁଥିଲେ, ଗୋଟେ ଲୋକଟେ ସବୁବେଳେ ଆସିକି ଠାକୁରଙ୍କୁ ସୁନା ଦିଅନ୍ତି। ତାପରେ ଯୋଉ ସେଇ ସୁନା ସବୁ ଦିଅନ୍ତି ସବୁବେଳେ ଦେଇକି କି ନେଇକି ଯାଆନ୍ତି, ତାପରେ ସେ କହିଲେ କି ସେଇ ଯୁଗୁରୁ ତାଙ୍କର ଭଲ କାମ ସବୁ ଚାଲିଚି ଆଉ ସେ ଶିବଙ୍କର ବହୁତ ବଡ ଭକ୍ତ ବି।
ହୁଁ। ଏ ଯଉ ମାଛ କଥା କହୁଥିଲେ ଏ ମାଛ ଆପଣ କେଦାର ଗୋରି ଯଦି ଯାଇଥିବେ କେଦାର ଗୌରରେ ମଧ୍ୟ ଦେଖିବେ କେଦାରଙ୍କ ତାଙ୍କ ପାଖରେ ଯୋଉଁ ହ ପୋଖରୀ ଅଛି। ସେ ପୋଖରିରେ ବି କଲର ମାଛ ବହୁତ ବଡ ବଡ ସାଇଜ ଅଛନ୍ତି, ଛୋଟ ସାଇଜ ଅଛନ୍ତି ଆଉ ଗୌରୀ କୁଣ୍ଡରେ ସେଠି ମଧ୍ୟ ମାଛ ଅଛନ୍ତି। ସବୁ ମାଛ ଦେଖିବେ। ବଢିଆ ଲାଗିବ ସେବ ଦେଖି ଯଉ ପିଲାମାନେ ସବୁ ଯାଇଥିବେ ଫଟୋ ଫଟ ବି ଉଠାନ୍ତି ତେଣୁ ସେଟା ବହୁତ ଭଲ ଲାଗେ ଆପଣ ଆପଣ ଏଇ ସୋ କେଦାର ଗୋରୁ ଯିବେ ଦେଖିବେ ସନ୍ଧ୍ୟାବେଳେ ମାଙ୍କର ସାଜସଜା ହେଇଥିବ ଆପଣଙ୍କ ସେ ମାନେ ତାଙ୍କ ଆଳତି ସମୟରେ ଗଲେ ଦେଖିଲେ ଆପଣଙ୍କ ମନ ପ୍ରଫୁଲ୍ଲ ହେଇଥିବ ସେ ଗୌରୀ କୁଣ୍ଡରେ ଗୋଡା ହାତ ଧୋଇବେ ହଁ ଗୌରୀକୁୁଣ୍ଡରେ ଗୌରୀ ଦର୍ଶନ କରିବେ କେଦାରଙ୍କୁ ଦର୍ଶନ କରିବେ ବହୁତ ବଢିଆ ଲାଗେ ଆଉ ଦିନ ବେଳେ ତ ଗଲେ ସେଠି ପ୍ରଭୁଙ୍କରଅ ପ୍ରସାଦ ପଇସା ଦେଇ କିଣି ଖାଇବେ ଆଉ ଭଲ ମାନେ ଜାଗା ଟା ବହୁତ ଶାନ୍ତ ସୁଥ ଚଦ ଟା ବହୁତ ଭ ଭଲ ଲାଗେ ହଁ ସେ ଜାଗାରେ ଆପଣ ଉ ବୁଲି ପାରିବେ ଫଟୋ ଫଟ ଉଠ ପାରିବେ ଭଲ ଲାଗେ ସେ ଜାଗା ଟା
ହଁ କେଦାର ଗୌରୀ ମନ୍ଦିର ଲିଙ୍ଗରାଜ ମନ୍ଦିର ଶିବ ମନ୍ଦିର ଗୁଡାକ ଏ ସବୁ ସୋମବାର ତ ଭିଡ ହୁଏ ଆଉ ସୋମବାର ଦିନ ଗଲେ ମାନେମ ସବୁ ଶିବ ମନ୍ଦିର ସ ମ୍ବର ବି ଗଲେ ବହୁତ ଭଲ ତା ପରେ ଯୋଉ ସବୁ ଶିବ ମନ୍ଦିରରେ ଶାନ୍ତ ପରିବେଶରେ ବହୁତ ଭଲ ବି ଲାଗେ ଆଉ ଯୋଉ ଲିଙ୍ଗରାଜ ମନ୍ଦିରରେ ତ ଫୋନ ମାନେ ଷ୍ଟାଣ୍ଡ ରେ ଥୋଇକି ଯିବ ସେଇ ଯୁଗରୁ ମୋ ଆମମାନେ ଯେତେବେଳେ ଯାଉ ସେତେବେଳେ ଫୋନ କୁ ଷ୍ଟାଣ୍ଡରେ ଥଉନା ଷ୍ଟାଣ୍ଡରେ ଥ ଅଧିକ ଟଙ୍କା ନଉଛନ୍ତି ସେ ଯୁଗରୁ ଆମ ଯେତେବେଳେ ଯାଉ ଜଣେ ବାହାରେ ବସିକି ଫୋନ ଚପଲ ଜଗିଦବ ଆଉ ସମସ୍ତେ ଭିତରେ ଯାଇକି ବୁଲିକି ପଳେଇ ଆସିବେ ତାପରେ ଆଉ ସମସ୍ତେ ଆସିଲା ପରେ ଯୋଉ ଜଣେ ଆଉ ଯୋଉମାନୋନ ସବୁ ମାନେ ଯୋଉ ଜଣେ ଫୋନ ଜଗିଥିବ ସେ ଯାଇକି ଭିତରେ ଦର୍ଶନ କରିକି ଆସନ୍ତି ଆମର ତ ଏମିତି କରିଦଉ ଆଉ
ହଉ ହଉ ହଉ ଠିକ ଅଛି ଠିକ ଅଛି